ହାଲୋ।
ହଁ ଜୟ ଜଗନ୍ନାଥ, ହଁ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
ହଁ ଜଗନ୍ନାଥ କୁହନ୍ତୁ।
ହଁ କଣ କରୁଚନ୍ତି?
ମୁଁ ବସିଚି। ଆପଣ କଣ କରୁଛନ୍ତି?
ହଁ ମୁଁ ବି ବସିଚି ଆଉ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ସବୁ ଭଲ ଅଛନ୍ତି। ଆଛା ଆପଣ କୋଉଠି କହୁଛନ୍ତି?
ମୁଁ ଭୁବନେଶ୍ୱରରେ ରହୁଚି। ଆପଣ?
ମୁଁ ଯାଜପୁର।
ଆଚ୍ଛା ଆଚ୍ଛା।
ହଁ।
ଆଉ କୁହନ୍ତୁ।
ଆଉ କଣ କୋଉଥିରେ ପଢୁଛନ୍ତି ଆପଣ?
ମୁଁ ବି, ଟେକ, କରୁଚି।
ଆଚ୍ଛା। ହୁଁ ହୁଁ।
ଆଉ ରଜ କେମିତି ଗଲା ଆପଣଙ୍କର?
ହଁ ରଜ ତ ବହୁତ ଭଲସେ ଗଲା ମୋର ଆଉ ଆପଣଙ୍କର?
ମୋର ବି ବହୁତ ଭଲସେ ଗଲା। ସଜବାଜ ହେଇଥିଲେ?
ହଁ ସଜବାଜ ତ ହେଇଥିଲି ପୋଡ ପିଠା ବି ହେଇଥିଲା ସବୁ ପ୍ରକାର ପିଠା ବି ହେଇଥିଲା ଆମ ଘରେ। ଦୋଳି ବି ଖେଳିଥିଲୁ ହଁ ମୁଁ କହିଲି ଦୋଳି ବି ଖେଳିଥିଲୁ।
ଆଜ୍ଞା।
ଆଉ ଆପଣ?
ହଁ ମୁଁ ବି ଆନେ ଅ ପୋଡା ପିଠା ଖାଇଥିଲି। ଡୋଳି ଖେଳିଥିଲି ରଜ ପାନ ବି ଖାଇଥିଲି ସଜବାଜ ବି ହେଇଥିଲି।
ହଁ।
ଆପଣ ପୁଞ୍ଚି ଖେଳନ୍ତି?
ହଁ ମୁଁ ତ ପୁଚି ଖେଳେ।
ଆଚ୍ଛା।
ପୁଚି ଖେଳେ ଠିଆପୁଚି, ବସାପୁଚି।
ଆଜ୍ଞା।
ହୁଁ
ଆପଣଙ୍କୁ କୋଉ ପର୍ବପର୍ବାଣୀ ଭଲ ଲାଗେ?
ମୋତେ ତ ରଜ ଭଲ ଲାଗେ। ଆଉ ଦଶହରା ଭଲ ଲାଗେ। ଦୀପାବଳି ଭଲ ଲାଗେ। ସବୁ ଭଲ ଲାଗେ। ଓଡିଆର ସବୁ ସବୁ ଭଲ ପର୍ବପର୍ବାଣି ସବୁ ତ ଭଲ ନା।
ଆଜ୍ଞା ସେଇଟା ତ ସତ କଥା।
ହୁଁ।
ଆ ଖାଇବାକୁ କଣ ଭଲ ଲାଗେ? ଖାଇବାକୁ କଁ ଭଲ ଲାଗେ?
ମତେ ଖାଇବାକୁ ତ ପିଠା ବି ଭଲ ଲାଗେ। ମାନେ ଚକୁଳି ପିଠା ବହୁତ ଭଲ ଲାଗେ। ପସନ୍ଦ ବହୁତ।
ଆଚ୍ଛା ମତେବି ଚକୁଳି ଇଟିଲି ଆରିଶା କାକରା। ଏରା ସବୁ ଯାକ ଭଲ ଲାଗେ।
ହଁ ଆରିସା କାକରା ହଁ। ଆଉ କାନ୍ତି ପିଠା ବି ଗୋଟେ ଅଛି ମୁଗରେ ଯୋଉଟା ବନାନ୍ତି। ସେଇଟା ବି ତ ବହୁତ ଭଲ ଲାଗେ ନା ଆପଣଙ୍କ ପିଠା ବନେଇଛନ୍ତି? ନିଜ ହାତରେ କେବେ ପିଠା ବନେଇଛନ୍ତି? ତିଆରି କରିଛନ୍ତି କେବେ? ଆଚ୍ଛା ହୁଁ ହଁ ହଁ।
କରିନି କେବେ।
ପୋଡ଼ପିଠା ର ଯୋଉ ସେଇଟା ଚୁଲି ଉପରେ ଯୋଉ ଆଞ୍ଚ ଦେଇକି କରନ୍ତି ନା ସେଇଟା ବହୁତ ଭଲ ଲାଗେ ନା?
ଆଜ୍ଞା।
ଓଡିଆରେ ସବୁ ଖାଇବା ତ ବହୁତ ଭଲ ଭଲ ଥାଏ। କୌଣସି ଖାଇବା ନାଇଁ କି କୌଣସି ବାରିହବ।
ହଁ ସେଇଟା ବି ସତ କଥା।
ହୁଁ।
ଆଉ ରଥଯାତ୍ରାରେ ଯିବେ ମାନେ
ପୁରୀ? ହଁ ଯଦି ଠାକୁର ଯଦି ଡୋରି ଲାଗିବ ତ ମୁଁ ଯାହାହେଲେ ଯିବି ପୁରୀ।
ଆଜ୍ଞା।
ହୁଁ ଆଉ ଆପଣ ଯିବେ ପୁରୀ?
ହଁ ଯଦି ସେଇ ଠାକୁରଙ୍କ ଡୋରି ଯଦି ଲାଗିବ
ହଁ ପୁରୀ ତ ପୁରୀ ତ ଏମତି ଗୋଟେ ସ୍ଥାନ କି ମାନେ ଗଲେ ଆଉ ଆସିବାକୁ ହିଁ ଇଚ୍ଛା ହୁଏ ନା।
ହଁ ସେଟା ସତ କଥା।
ହୁଁ ଠାକୁରଙ୍କ ଡୋରି ତ ଲାଗିଯାଏ ନା ତ ଆଉସିବାକୁ ଜମା ହି ଇଚ୍ଛା ହୁଏ ନା। ମାନେ କାହା କଥା ମନ ହିଁ ରୁହେ ନା କି କିଏ ଘରେ ଅଛି କି କଣ। ଖାଲି ଭଗବାନଙ୍କୁ ଦେଖା ଯାଏ।
ଆଜ୍ଞା।
ଆଉ କୁହନ୍ତୁ?
ସବୁ ଭଲ ଚାଲିଛି। ଆପଣଙ୍କର କେମିତି ଚାଲିଛି?
ହଁ ମୋର ବି ସବୁ ଭଲ ଚାଲିଛି। ସବୁ ଠିକ ଠାକ ଅଛି ଆଉ। ଯାଜପୁର କେବେ ଆସୁଛନ୍ତି ଆପଣ?
ନା ମୁଁ ଯାଇନି ସିଆଡ଼େ।
ଆସିବେ ଯାଜପୁର ଆସିବେ। ଯାଜପୁର ରେ ଆମ ଚଣ୍ଡିଖୋଲ ମହାବିନାୟକ ଅଛି। ଗୋଟେ ଜଗନ୍ନାଥ ଟେମ୍ପୁଲ ଏବେ ଓପନିଂ ହେଇଛି। ବିରଜା ମା ବି ଅଛନ୍ତି ଯାଜପୁର ରେ, ସନ୍ତୋଷୀ ମା ବି ଅଛ ଛନ୍ତି ଆଉ ମିନି କେଦାରନାଥ ତ ଶୁଣିଥିବେ?
ହଁ-ଅ-ଅ ଶୁଣି
ହୁଁ ମିନି କେଦାରନାଥ ହେଲେ ଆମ ଗାଁ ସେଇଟା ବି ବହୁତ ଫେମସ୍ ହେଇଗଲାଣି ମିନି କେଦାରନାଥ। ଆସିବି ବହୁତ ବୁଲିକି ଯିବି ବହୁତ ଯାଜପୁରରେ ବହୁତ ଭଲ ଭଲ ଜାଗା ଅଛି। ଭୁବନେଶ୍ୱର ବି ବହୁତ ଭଲ ଭଲ ଜାଗା ଅଛି ଦ କ୍ଷିଣ କାଳୀ ମନ୍ଦିର ଅଛି ଭୁବନେଶ୍ଵରରେ। ରାମ ମନ୍ଦ
ରାମ ମନ୍ଦିର ବି ଅଛି ହା।
ହଁ-ଅ-ଅ-ଅ। ଆମ ଓଡିଶାର ସବୁ ଜାଗାରେ ସବୁ ମନ୍ଦିର ହିଁ ଭଲ।
ସେଆ ତ ସତ କଥା।
ହୁଁ-ଉ-ଉ-ଉ। ଏଆ।
ହଁ ଏବେ ବାହାରେ ଅଛନ୍ତି ବୋଧେ?
ହଁ ମାନେ ଏଇଠି ଘର ବାହାରେ ଟିକେ ବସି ପଡିଥିଲି ଆଉ।
ଆଜ୍ଞା।
ଓ ହଁ। ଏ ହଁ।
କାଲି ଗୁପଚୁପ ଦହିବରା ଗୁପଚୁପ ଖାଇବେନି।
କଣ କହିଲେ?
ଗୁପଚୁପ୍ ଖାଇବେନି?
ଗୁପଚୁପ୍ ହଁ ମୁଇଁ ଦି ଦିନ ତଳେ ଖାଇଥିଲି।
ହଁ ସେଇ କଥା।
ବହୁତ ପସନ୍ଦ ନା ଗୁପଚୁପ୍ ଆପଣଙ୍କୁ ବି?
ହଁ ହଁ।
ହଁ-ଅ-ଅ-ଅ ଝିଅ ପିଲାଙ୍କୁ ତ ଗୁପଚୁପ୍ ବହୁତ ପସନ୍ଦ।
ସେଆ ସତ କଥା।
ହୁଁ ହୁଁ। ଯେତେ ବି ଦେହ ଖରାପ ହେଇଥାଉ ଯେତେ ବି କିଛି ବି ହେଇଥାଉ ଗୁପଚୁପ୍ ଖାଇଲା ଦେଲା ମାନେ ସଇଲା। ମନ ଖୁସି ହୁଁ ହୁଁ। ଆଉ କୁହନ୍ତୁ?
ଚାଉ-ଉ-ମିନି ଆ-ଆ-ଆ ଆପଣ କୁଆଡେ ଯାଇଛନ୍ତି କି କେବେ ବାହାରକୁ ଓଡିଶା ବାହାରକୁ?
ଓଡିଶା ବାହାରକୁ ହଁ ଯାଇଛି।
କଉଁଠିକି?
ମୁମ୍ବାଇ ଯାଇଥିଲି-ଇ-ଇ-ଇ ଆଉ ଗୁଜୁରାଟ ଯାଇଥିଲି। ଦ୍ଵାରିକା ଯୋଉଠି ଅଛି ଦ୍ୱାରିକା।
ହଁ।
ବୁଲିବାକୁ ଯାଇଥିଲି ଆଉ ମୁମ୍ବାଇରେ ତ ଆମର ଯୋଉ ସି-ସି-ସି ସିଦ୍ଧି ବିନାୟକ ମନ୍ଦିର ଅଛି। ସେଠିକି ଯାଇଥିଲି।
କିଛି ଅନୁଭବ କହିପାରିବେ କି କେମିତି ଗଲା ଆପଣଙ୍କର ସେଇଠି?
ହଁ ସିଦ୍ଧି ବିନାୟକ ତ ଜଗନ୍ନାଥଙ୍କ ଅ ସରି ମାନେ ଗଣେଶଙ୍କ ମନ୍ଦିର ସେଇଟା।
ଯୋଉ ଗଣ ସେ କି ସୁନାରେ ତିଆରି ମାନେ ସୁନାରେ ଥାଆନ୍ତି ତାଙ୍କର ଯୋଉ ବାହାନ ଯୋଉ ମୂଷା ମାନେ। ତ ସିଏ ଥାଆନ୍ତି କୋଉଥିରେ କହିଲେ ଆମର ଯଉ ରୂପା ରୂପାରେ ଥାଆନ୍ତି।
ଆଜ୍ଞା।
ତ ସିଦ୍ଧି ବିିନାୟକ ମନ୍ଦିରରେ ମୋ ଭଉଣୀ ସେ ଯୋଉ ମୂଷା ଙ୍କୁ ମାନେ ତାଙ୍କ କାନରେ କହିଥିଲା କି ତମେ ଆମ ଘରକୁ ଆସିବ। ତ ସେଇଦିନଠୁ ହିଁ ଆମ ଘରେ ମୂଷା ମାନେ ବହୁତ ବହୁତ ମାତ୍ରାରେ ମୂଷା ହେଇଗଲେ। ବହୁତ ରେ ମୁଷା ହେଇଗଲି ପୁରା କଟାକଟି ଆମଡ୍ରେସ୍ ଫ୍ରେସ୍ କଲେ। ତାପରେ ଏବେ ଆଉ ମଷା ଫୁଷା ନାହାନ୍ତି ଆଉ ଆଉ। ବିଶାଖପାଟଣା ଯାଇଥିଲି ବିଶାଖପାଟଣମ ଯୋଉ ଅଛି ମନ୍ଦିର ବି ସେଇଠି ଗୋଟେ ଅଛି ସେଇଠି ବି ଯାଇଥିଲି। ସିମାନ୍ ଚଳ ମନ୍ଦିର ଗୋଟେ ଅଛି। ସୀମାଞ୍ଚଳ ସେଇଟା ବି ବହୁତ ଭଲ ମନ୍ଦିରଟେ।
ଠାକୁରଙ୍କୁ ଡୋରି ଲାଗିଲେ ଅଟୋମେଟିକ ମାନେ ଆପଣ ଯୋଉ ବାଟ ହେଲେ ଯିବେ ଟାଣି ହେଇକି ଯୋଉ ବାଟ ହେଲେ ଯିବେ।
ଚେନେଇ
ଯେତେ ବି ପ୍ରୋବ୍ଲେମ ଥାଉ ଯେତେ ବି ଯାହା ଥାଉ ଯିବା କଥା ଯିବେ ଆପଣ।
ଆଜ୍ଞା ସେଇଡ଼ା ସତ କଥା।
ହଁ ଆଉ ଆପଣ କୁଆଡେ ଯାଇଛନ୍ତି?
ମୁଁ ବି ମାନେ ପୁରୀ ଯାଇଛି ଆ ମାନେ ଓଡିଶା ବାହାରକୁ ତ ମାନେ ତିରୁପତି ଯାଇଛି।
ହୁଁ।
ତାପରି ଶିରଡ଼ି ସାଇବାବା ମନ୍ଦିର।
ସିରିଡି ସାଇ ବାବା ହଁ।
ସେଇଠି ବି ଯାଇଛି ଗୋଲଡେନ ଟେମ୍ପଲ ବି ଯାଇଛି।
ଗୋଲ୍ଡେନ ଟେମ୍ପ ଆଛା ହଁ।
ଆ ମନ୍ ଯ ହଁ ସିଦ୍ଧି ବିନାୟକ ସେଇଠିକି ବି ଯାଇଛି ଆପଣ ଯେଉଁଟା କହିଲେ।
ହୁଁ ହୁଁ ହୁଁ ଭଲ ମନ୍ଦିର ଟା ଏମିତି ବହୁତ
ମସ୍
ତେ ଲଡୁ ଠାକୁରଙ୍କ ଲଡୁ ଟା ହିଁ ବଢିଆ ଲାଗେ ଭୋଗଟା ଯୋଉ।
ଆଜ୍ଞା।
ହୁଁ। ଛତିଆ ପଟ କେବେ ଆସୁଛନ୍ତି?
ନା ମୁଁ ସିଆଡେ କେବେ ଯାଇନି ଯ
ଆଚ୍ଛା ଛତିଆ ବଟର ଜାଣିଥିବେ ଯୋଉ ବାର ହାତ ଖଣ୍ଡା।
ହଁ ହଁ ହଁ।
ଶୁଣିଥିବେ ତ ସେଟା ଆମର ପୃଥିବୀ ଧଂସ ହେଲା ଯେତେବେଳେ ବାହାରିବ। ସେତ ବାର ହାତ ଖଣ୍ଡା ଟା ଏବେ ଯା କେ ବି ମାନେ ସେ କହୁଛନ୍ତି କି ସମସ୍ତେ ତ ସେ ଲକ୍ ହେଇଛି ସେ ଯୋଉ ମାନେ ଘର ଟା ପୁରା ଅନ୍ଧାର ହେଇଛି କେବେ ତ ସେଇ ତାଲା ହିଁ ଖୋଲୁନି ତମେ କହୁଛି ସେଠିକାର ଯଦି ୟ ବ୍ରାହ୍ମଣ ମାନେ ସମସ୍ତେ କହୁଛନ୍ତି କି ସେ ଖଣ୍ଡା ଟା ମାନେ ବଢୁଛି ବହୁତ ସେ ଅଟୋମେଟିକ୍ଲି ବଢୁଛି। ସେ ଅଟୋମେଟିକ୍କି ବହୁତ ବଢୁଛି। ହଁ ହଁ ଆଉ କୁହନ୍ତୁ।
ଆଉ କୁଆଡେ ଯିବେ ଏବେ?
ଏବେ ତ ଆଉ କୁଆଡ଼େ ପ୍ଲାନିଂ ନାହିଁ ଯଦି ହବ ରଥଯାତ୍ରାକୁ ତ ପୁରୀ ଯାହାହେଲେ ଯିବି।
ହଁ ସେଇଟା ସତ କଥା।
ଭଗବାନ ତ ଡାକିଲେ ହିଁ ଯାହା ହେଲେ ଯିବି
ହଁ
ହଁ ପୁରୀରେ ଗଲାବେଳେ ଯୋଉ କାକଟପୁର ମଙ୍ଗଳା ପଡ଼ନ୍ତି। ବାଟମଙ୍ଗଳା ହ୍ୟାଲୋ। ହ୍ୟାଲୋ
ହଁ ଆଉ କଣ କୁହନ୍ତୁ?
ମୁଁ କହିଲିି ପୁରୀ ଗଲା ପରେ ବାଟ ମଙ୍ଗଳା ବି ପଡନ୍ତି ନା। ରାସ୍ତାରେ ଗଲାବେଳେ ହୁଁ।
ସେଇଟା ଆଗେ ପଢେ ନା ତାପରେ ମାନେ ଶ୍ରୀମନ୍ଦିର ପଡେ।
ଆଛା ହଁ ହଁ ବାଟ ମଙ୍ଗଳା ଟା ଆଗେ ପଡେ ତାପରେ ପୁରୀ ପଡେ ଯାଇକି ହୁଁ ତାପରେ ତ ସିଆଡେ କୋରାଙ୍କ ସିଆଡ଼େ ଅଛି ଆଉ
ଆଜ୍ଞା
ହୁଁ ହୁଁ ଆଉ କୁହନ୍ତୁ
ସେ ଆଉ କୋଣାର୍କ ହେରା ସବୁ ଯାଇଛନ୍ତି ଆପଣ
କଣ କହିଲେ
କୋଣାର୍କ ସି ବୀଚ ଏସ୍
ହଁ ଯାଇଛି ଯାଇଛି ଯାଇଛି ହଁ ଯାଇଛି କୋଣାର୍କ ତ ମୁଁ ଯାଇଛି
ଆଉ ନିମାପଡ଼ା
ନିମା ପୋଡା ନାଇଁ ମୁଁ ଯାଇନି ନିମାପଡା
ଆଛା
ହୁଁ ହୁଁ
ହଁ
କେନ୍ଦ୍ରାପଡ଼ା ବଲଦେବଜଉ ମନ୍ଦିର ଗୋଟେ ଅଛି
ଆଜ୍ଞା
ହଁ ସେଇଠିକି ବି ମୁଁ ଯାଇଛି ସେଇଟା ତ ଜଗନ୍ନାଥଙ୍କ ଆଉ ଗୋଟେ ମନ୍ଦିର ନା
ଆଜ୍ଞା
ଜଗନ୍ନାଥ ଆଉ ମାନେ ତାଙ୍କ ବଡ ଭାଇ ରହୁଛନ୍ତି ଆଉ ଜଗନ୍ନାଥଙ୍କ ବଡ଼ ଭାଇଙ୍କ ମନ୍ଦିର ଆଉ
ହଁ ଆଉ ନୟାଗଡ଼ ଯାଇଛନ୍ତି
ନାଇଁ ନୟାଗଡ଼ ମୁଁ ଯାଇନି
ସେଇଠି ବୈଷ୍ଣୋ ଦେବୀ ମନ୍ଦିର ଏବେ ତିଆରି ହେଇଥିଲା ମାନେ ହେଇଗଲାଣି
ହଁ
ସେଇଟା ବି, ବୈଷ୍ଣୋ ଦେବୀ, ଆଉ ରାମ ମନ୍ଦିର ଏଇଟା ସବୁ ତିଆରି ହେଇଛି। ହଁ। ଆଉ ତାହାଲେ ଦାରିଙ୍ଗବାଡି ଏରା ସବୁ?
ନାଇଁ ମୁଁ ସିଆଡ଼େ ତ ଯାଇନି।
ଆଛା ଆଛା।
ହଁ, କଣ କୁହନ୍ତୁ। ଖାଇଥିଲେ କଣ?
ହଁ ମୁଁ ଖାଇଥିଲି ଭାତ, କଙ୍କଡ଼ା ଆଳୁ ତରକାରୀ ଆଉ।
ହଁ ହଁ ହଁ।
ଆଚ୍ଛା, ସେମତି ଜାଣିଛି ଆଉ। ରାତିକି କଣ ଖାଇବେ ଆପଣ?
ରାତିକି ମମି କଣ କରିବେ ଆଉ, ରୁଟି, ଭଜା ଫଜା କଣ କରିବେ ଆଉ।
ହଁ।
ଗରମ ତ ଯୋଉ ଭଳିଆ ହଉଛି